ହଁ। ଏଇଆାଡେ ମାର୍କେଟ ଆସି ଯାଇଥିଲିବ
ମାର୍କେଟ କଣପାଇଁ ଯାଇଥିଲୁ?
ମାର୍କେଟ ଟିକେ ଖାଇବା ପିଇବା ଯାଇଥିଲା ଆଉ ନାସ୍ତା ଟିକେ କରିବାକୁ?
କଣ କଣ ଖାଇଲି କଣ?
ଗୁପୁଚୁପୁ ବରା
ଆଉ
ତାପରେ ଥଣ୍ଡା
ଏତିକି
ହଁ ଏତିକିରେତ ପେଟ ଫୁଲ ଆଉ ଘରେ ଘରେ ରୁଟି ବାଡେଇଦେବି ଏଇନା ଆଉ
ରେଡିତାହେଲେ ଆଉ ତାହେଲେ କୋଉ କୋଉଯାଏ ହେଲୁଣି ମାନେ ହୋଉ ଆଉଛୁତ ନା
ହୁଁ ଯାଉଛି ଚାଲି ଚାଲି ଆଉ ତମେତ ପଳେଇଲ ଆମକୁ ଛାଡିକି ଆଉ
ଆମେ ପଳେଇଲୁ ମାନେ
ତମେତ ଆଗରେ ପଳେଇଲ ଖାଇଲେଣି ଏକାଠିଆ ହୋଇ।
ଆମ ଗିତ ଲେକା ଏକାଠି ଖାଇଲେକି
ତମେତ ଗାଡିରେ ପଳେଇଲ ଆମେ ଚାଲି ଚାଲି ଯାଉଛୁ।
ଓ ତାହେଲେ ତୁ କିଏ କିଏ ଚାଲି ଚାଲିକା ଯାଉଛକି?
ଏକା।
ଏକା।
ହଁ ତୁ ଲାଗୁ ମୁଁ ଆଉ
ଓ ହୋ ଆଉ କଣ କହୁଛ?
ଆଉ ଚାଲି ହଉନିବା ପେଟଗ୍ୟାସ ହେଇଗଲା ଏକାଥରେ
ପେଟ ଗ୍ୟାସ କଣ କହୁଛମ?
ଆଉ କଣ କରିବା? ଏଇ ଇନୋ କୁଇନ।
କଣ ବାହାରିଯିବନି
କି ଅଡି ଯାଉଛିିବେ ଶାନ୍ତିଲାଗୁଛିି ପୁରା
ଆବେ ଭାଇ ଏଠି ଯୋଉୁଛି ପୋଲିସ ବ୍ରଦିରେ ମତେ ଏଇଭଳି ଶାନ୍ତି ଲାଗୁଛି କେବେ ଶାନ୍ତି ଲାଗିବନି ଜାଣିଛୁନା ଖାଲି ଟେନସନ ଟିକେ ମୁଣ୍ଡରୁ ଯାଇଥାନ୍ତା ପଇସା ପତ୍ର ଆସିକିନା ତାହେଲେ ବହୁତ ମୁଁ ଖୁସି ହେଇଥାନ୍ତି।
ହୁଁ ଖାଲି ଗାଡ଼ିରେନା ଭେରେ ଭେରା ବୁଲୁଥାନ୍ତୁ
ହଁ ପରା ମଜାଲାଗିଥାନ୍ତା ନା
ଆଉ ରାତି ହେଲେ କେତେ? ରାତି ହେଲେ କାମାକ୍ଷା ସକାଳ ହେଲେ କାମାକ୍ଷା
ଯୋଉ ମଜା ଆଉ କୋଉଠି ନାହିଁନା?
ଆଉ ଦଶ ପନ୍ଦର କୋଟି ହେଇଯାନ୍ତା ଆଉ ବୁଲନ୍ତିନି କାମାକ୍ଷା ଡେଲି
ଆରେ ଏମିତିତ ଆମେ କରି କରିକିନା ବହେ ପଇସା କରିଦବା
ହୁଁ।
କରିକି ନା ତାହେଲେ ଟ୍ରେଡିଙ୍ଗ କରିବା ଫାଇନାଲ କହୁଛୁ ତା ହେଲେ
ପ୍ରିୟା
କରିବା କରିବା ନକଲେ ହବନି ନକ ଏମିତି ଅଛି।। ହୁଁ ନକଲେ ନହୁଏ ଏଟା କାହିଁନା କହିବାନା ଆଉ ନକହିଲେ ହବକି ଏମିତି ପଇସାଟାତ ଖାଇଲେ ତ ବହେ ଖାଇବାଯାନ୍ତା ନା
ହୁଁ ଖାଇଲେ ଖାଇଦବା ସବୁଠୁ
ଖାଇଲେ ଖାଇଦବା ପଇସା ଅଛିନା ଏଇନା କିହିଲେ ଆହୁରି ଖାଇବା ଖାଲି କଣ୍ଟୋଲ ଖାଇଲେ କଣ୍ଟ୍ରୋଲ କଲେ ଟିକେ ହବ।
ହଁ।
ଖାଇବାନି ଆଉ ଖାଇବା କିନ୍ତୁ ଆମେ ଯୋଉ ଡିପୋଜିଟ ମାରିସାଇଲା ପରେ ତାପରେ ଏଇ ଯୋଉ ଖୁଚୁରା ପଇସା ଦୁଶହ ତିନିଶହ କରି ଖାଇବା ଆସ୍ତେ ଆସ୍ତେ ଆଉ
ହଁ।
ଠିକି ନୁ
ଆରେ ଯେତେବେଳେ ମନ ହବ ସେତେବେଳେ ଆଉ
ହଁ ହଁ।
ସେ ଗାଡି ବାଲାଟା କଣ ଭାବୁଥିବ ଯୋଉଟା ଗଲା ଯୋଉଟା ଗଲା ଏଇନେ
ସିଏ ଭାବୁଥିବେ! ! ! ! ! ! ! ! ! ! ତ ଗୋଟେ ଗୋଟେ ଛପିରି କଥାଉଛନ୍ତି ଗୁଟେ ଗୁଟେ ପଟେଇକିନା ଆଉ ଦେଖିଲାଆଳେ ଆମେ କଣ ପାଇଁ କଥା ହଉ ସେ ଜାଣିପାରୁଣି।
ହଁ ପା।
ହାଲୋ।
ଏ ଭାଇ ଭୂତ ଟାକି ଭୂତଟା ଆଗରେ
ଏଠେ ମୋ କେତେଟା ପିଲା ଅଛନ୍ତି ଗୋଟେ ଚିଲମ ଚୁତିଆ ନାଁ ମାନେ ବହୁତ୍ ମାନେ ଗୋଟେ ଇଏ ହଉଛି।
ହଁ।
ହୁଁ।
ଦେଖ୍ ଗଧ ଚାଲିଲାନି ହାରେ ଡରିକି ଧାଇଁ କି ପଳେଇଲା। ଧାଇଁ କି ପଳେଇଛ କି ଡରିକି
ଆଉ ସେ ଅଛି ନିଜ ମା ହେଇକି ଯେ ତୋ ପଶେଇବ।
କିଏକି?
ଆଁ
କାହା କଥା କହୁଛୁ?
ଆଉ ଗୋଟ ଲୋକୋଟା ରୋଷେଇଆ ମରିନଥିଲା କି ଏଠି?
ହଁ ହଁ।
ସେଇଥିପାଇଁ ସେ ଡିରିକି ଦୌଉୁଡିଛି ଝାଡା ଆଉ
ହଁ।
ଆଉ କଣ କହୁଛୁ କହ?
ଆଉ ସବୁବେଳେ ସେଇଠି ଥିବ କି ସେ?
ଆଉ-ଉ-ଉ ଦେହ ପା ସବୁ ଦେହ ପା ସବୁ ଭଲ?
ହଁ ଭଲ। ମୋ ସ୍ତ୍ରୀ ଦେହ ଟିକେ ଖରାପ୍ ହେଇଯାଇଛି ଆଜି ଆଉ।
ସ୍ତ୍ରୀ ଦେହ କେମିତି ଖରାପ୍ ହେଲା କିନ୍ତି କଣ ପାଇଁ?
ଏ ପେଟ ଗରମ ହେଇକିି ଜ୍ୱର ହେଇଯାଇଛି ଆଉ-ଉ-ଉ ମୁଣ୍ଡ ବିନ୍ଧୁଛି।
ଜ୍ଵର ହେଇଯାଇଛି?
ହୁଁ ହୁଁ।
କିଆଁ ଗାଧଉଛି ଅଧିକା ଆଜି?
ଗାଧଉନି ବି ଏଟା ଠିକ୍ ହେ ଖାଉନି।
ତାପରେ କଣ କହୁଛୁ ତାଙ୍କ ଗାଁକୁ ଯିବୁ ତାହେଲେ ତୁ?
ଯିବି।
ତାର ତ ମୁଣ୍ଡ ଏବେ ବିିନ୍ଦୁଛି ଗଣେଶ ଯାଇ କଣ କରିବୁ?
ମୁଣ୍ଡ ଏତେ କମିଲାଣି ମୁଣ୍ଡ ବିନ୍ଧା ଏ ଜ୍ଵର ଟିକେ ଅଛି।
ଜର ଟିକେ ଅଛି ତାହେଲେ ମେଡ଼ିସିନ୍ ଧରି ଯିବୁ ଫାଇନାଲି
ହୁଁ-ଉ-ଉ ଦେଖିଆ। ତାର ତ ଭଲ ହେଇଯିବ ଭଲ ହେଇଯିବ ମୁଁ କଣ ପାଇଁ ଯିବି।
ଆରେ ଯା ତୁ ଗଲେ ଟିକେ ସେ କହିବେ ଯାହା ହଉ ମୋ ଜ୍ୱାଇଁ ପୁଅ ଟା ଆଇଛି ଟିକେ ଆମର ଆମ ଝିଅର ଏତେ କିୟାର ନଉଛି।
କେହି ଆରେ ଗଣେଶ ପୂଜା ଯିବା ଏକାଥରେ।
ଗଣେଶ ପୂଜା କୁ ଯାଉଛୁ ତୁ?
ଆରେ ସବୁବେଳେ ଦେଖିଲେ ଭଲ ପାଇବା କମିଯିବ ହେଲା।
ମାନେ-ଏ-ଏ-ଏ ସବୁବେଳେ ଦେଖିଲେ କମିଯିବ?
ହୁଁ।
ହୁଁ-ଉ-ଉ-ଉ।
ହଉ ଆମେ ଲଙ୍ଗ ଡିଷ୍ଟାନ୍ଡରେ
କି କି ତୁ ଏରା ଭାବୁଛୁ ବୋଲି ତାହେଲେ ତୁ ଯୋଉ ଦିନ ବାବା କୁ ବାହା ହେବୁ ପୁଣି ସେ ତୋ ପାଖରେ ରହିବ। ତ ଭଲ ପାଇବା କମେଇ ତୁ ପୁଣି ଆଉ ଗୋଟେ ବାହାହବୁ।
ନାଇଁ ତ ଭଲ ପାଇବା ସେତେବେଳେ କମିବ କି ଆଉ।
କଣ ପାଇଁ ତାହେଲେ ଏବେ ତାହେଲେ କେଆଁ କମିଯିବ ସେତେବେଳ ମାନେ ଏବେ କଣ ତାକୁ ଭଲ ପାଆନୁ ତୁ?
ଭଲ ପାଉଛି।
ଆଉ ତାହେଲେ କେଏନ୍ତି କମି ଯିବ ତାହେଲେ କହ?
ଆରେ ଘରେ ଜାଣି ଦେଇଛନ୍ତି ବା ଦେ ଦେଖା କରୁଛି ତାକୁ ମନହେଲେ।
ଦେଖା କରି ଯାଉଛି ଡେଲି? କେବେ ଏ ଭିତରେ ଆଇଛୁ କି?
ଆରେ ଯେତେବେଳେ ମନ ହେଲେ ସେତେବେଳେ ପଳଉଛି। ତାକୁ ଗୋଟେ ବାବାଟେ କହିଦେଇଛି ଯାର ଯେତେବେଳେ ମନ ହଉଛି ସେତେବେଳେ ଦେଖା କରି ଯାଉଛି ତାକୁ।
କିଏ କହିଦେଇଛି?
ସେଇଟା ଜଣେ ଆମ-ଅ-ଅ ମୋ ବୋପା ଲାଗିବ।
ସିଏ କହିଦେଇଛି?
ହୁଁ। ମୋ ହାତ ଦେଖି କହିଦେଲେ ପା ମୋ ହାତ ଦେଖି କହିଦେ ହଁ।
ଏ ବେକାର କଥା ମ।
ସତଟା କିନ୍ତି ବାଜିଗଲା କେଜାଣି।
ହେ ହେମିତି ସତ ମୁଁ ତତେ ଏଥର କହିବି ଦେଖୁବୁ ତୁ ସତ ଏନ୍ତି ବାଜିବ
ହଁ।
ଆରେ ଏମିତି ଭବିଷ୍ୟତ କଥା କିଏ ଜାଣିଲାଣି କହିଲୁ ଆଜ କାଲି।
ତାପରେ ସିଏ ନୁହ କି ଯୋଉ ଘରେ ଜାଣିଦେଲେ କହିଲେ ହଁ ତୁ ଯାଉଥୁବୁ। କହୁଥିବେ ସ ତ ଥା ସତ କଥା କହୁଚି ମୁଁ ଗାଲୁ ମାଇଲି ଯେ କହିଲେ ହଁ ସିଏ ମିଛ କହିବେନି।
ଇନ୍ତିରେ ତ ସେ ତା ନିଜ ଭବିଷ୍ୟ ବି ଦେଖି ଦିଅନ୍ତାନା ହାତ ଦେଖିକିନା ସେ କେତେବେଳେ ଧନୀ ହେବେ କେତେବେଳେ କଣ ହେବେ।
ହ ଅଁ ଅଁ।
ମତେ ତ ହେରା ଟିକେ ଫେକେ ଲାଗୁଚି ଆଉ।
ହୁଁ। ଆରେ ସିଏ ଯେତେ କଥା କହୁଛନ୍ତି ସବୁ ସତ ହୁଏ ବୋହୁ କହିଲା। ସବୁ ସତ ହେଇଚି ବି ତାଙ୍କ ସହ।
ଭାଇ ମୁଁ ଗୋଟେ କଥାଟେ କହିବି ମୁଁ ଗୋଟେ କଥା କହିବି ତୋ ମୁଣ୍ଡ ଖରା ହେଇଯିବ ଜାଣିଚୁ ନାହିଁ।
କହ।
କହିବି ରଟା ଏଇନେ କଲରେ କହି ହବନି ହେଲେ।
ଆଁ।
କଲରେ କହି ହବନିରେ।
କ ପାଇଁ?
କହିବି ଦେଖିବୁ ମୁଁ ତୁ ବିଶ୍ୱାସ କରିପାରିବୁନୁ ତୁ।
ଗୁଡ ଆଉ ଉଠୁନି।
ନା ଭଲ ଲାଗୁଛିବେ ଚାଲି ଚାଲି ଟିକେ ଆଇଲେ ନା ଭଲ ଲାଗୁଛି ହେଲେ ଏଇ ଯୋଉ ଲାଇଟକୁ ପଳେଇ ଆଇଲେ ଭଲ ଲାଗୁନି ଆଉ।
ହଁ ହଁ।
ଆଉ ଲାଇଟରେ ମତେ ବିଲକୁଲ୍ ଭଲ ଲାଗୁନି।
କାଲି ଯୋଉ କଥାଟା ତତେ ରାତିରେ କହୁଥିଲି ଏମାନଙ୍କୁ କହିବି ରହ ଟିକେ ହ।
ଏମାନୁ କହିବୁ ମୁଁ କହୁ ୟାକୁ ମୁଁ କହୁଥିଲି। ଦେଖିକି ଦେଖିକି ଦେଖିକି ଯାଅରେ ଲିକୁନୁ।
ବଡ ଗାଡି ଆଉଚି ବଡ ଗାଡି ଜାଣିପାରୁନୁ କିଛି। ଯୁଜୁୁରା ଭାରି ଆ ଧାଇଁ ଆରେ ଧାଇଁଆ।
ନା ନା ନା ନା ମୁଁ ଧାଇଁକି ଯିବି କଁ ପାଇଁ ସିଏ ତାର ଏଠୁ ଯାଇସାରୁ ତାପରେ ଭାଇ ମୁଁ ଯିବିରେ ଭାଇ। ଭାଇ ଗାଡି ବାଇକିରେ ମରଲେ ସେ ଯୋଉ ଟେନସନ ଭାଇ ଯୋଉ। ବଡ ଗାଡିରେ ମଲେ ବୋହୁତ ଇଏ।
ହଁ ବା।
! ! ! ! ! ! ! ! ! ! ଚଢିଯିବ ଯଦି ମୁଣ୍ଡ ଗଣ୍ଡି ଅଲଗା ଏକାଥରେ ହେଇଯିବ ଏକାଥରେ ଗୁଡ ଆଉ ଭୁଲରେ ବଞ୍ଚିଲେ ଭାଇ ଏ ମଲା ସହିତ ସମାନ ହେଇଯିବରେ।
ଆଉ ଉଠି ପାରିବୁନି ଆଉ।
ଉଠି ପାରିବୁନି କେତେ କଷ୍ଟ ଜାଣିଚୁ।
ହଁ ବା।
କଷ୍ଟ ହେଇ ହେଇ ତାପରେ ମରିବ ଶେଷରେ ବଞ୍ଚିଲେ ବି କଁ ହବ।
କହୁନୁ ଆଉ କଣ।
ହଁ ବା ହେଇଟା ଇନ୍ତି ମରିଯାଉଛନ୍ତି ସବୁ ଆଉ।
ଆରେ ଓଲାଟାକୁ ଡେରେଇବି ବୋଲି ଲାଗିଥିଲି ଯେ ସିଏ ତ ଅନେଇ ଦେଲା ପଛୁକୁ ଆଉ।
ଅ ହ।
ଆଉ
ଆଉ କଁ କହୁଚ?
କଣ?
ବୋଇଲେ ଆଉ କଣ କହୁଚ?
ଆଉ କଁ ଗାଡି ଫାଡି ଗୋଟେ ହେଲେ ଭଲ ଲାଗିଥାନ୍ତା ଏଇନା ଆଉ।
ଭଲ ଲାଗିଥାନ୍ତା ଗାଡି ଫାଡି ହେଇଥିଲେ। ଭଲ ଲାଗିବନି ଆଉ କଣ ଭଲ ଲାଗିବ ହଁ ଗାଡି ଉଁ ବୁଲେଟେ ଯଦି ବୁଲେଟେ ଯୋଉଠି ହେଇଥାନ୍ତା ମସ୍ତ ଲାଗିଥାନ୍ତା ହଁ ଖୁବ୍ ଶୀଘ୍ର କରିବା ହେଲା ମାସେ ଭିତରେ ଆମର ଟ୍ରାର୍ଗେଟ ରଖିବା ଆ ଲକ୍ଷେ ଟଙ୍କା ଟାର୍ଗେଟ ମାସେ ଭିତେରେ ଦେଖିବା ହେଲା ଠିକ୍ ଅଛି ପାଞ୍ଚ ହଜାର ଡି ପୋଜି କରିବା ଲକ୍ଷେ ଟଙ୍କା ଟାର୍ଗେଟ୍ ରଖିବା ଠିକ୍ ଅଛି। ଆମେ ତ ଆମ ତ ଟ୍ରେଡିଙ୍ଗ ଶିଖିନାହାନ୍ତି ଦେଖିକି କରିବା ଆଉ
ଛ ହଜାର ବେଶୀ କରିବୁନି।
ହଁ ପାଞ୍ଚ ହଜାର ଡିପୋଜିଟ ମାରିବା।
ହଁ ହଁ।
ପାଞ୍ଚ ହଜାର ଏନତି ବିଲକୁଲ ଲସ୍ ଯେମିତି ହବନି ଏନତି ଏତିକିତିି ଏତିକି ଲଗେଇବା ହେଲା।
ହଁ।
ଅଳ୍ପ ଅଳ୍ପ ଲଗେଇଲେ ଅଳ୍ପ ଅଳ୍ପ ପ୍ରଫିଟ୍ ମାନେ ସିଏ ଆସିବ ଇଏଫିଏ ହେଇକିନା।
ପାଞ୍ଚ ହଜାର ହେଲେ ଠିକ ହବ ହେଲା, ବେଶୀ ଯାଉ ଆମେ କରିପାରିବା କି? ଆ ଖର୍ଚ୍ଚର୍ ପଡିିବ ନା ହଁ।
ବସିବା ଟିକେ। ଆଉ କଣ କହିଲୁ, କଣ କହୁଛୁ ଆଉ କିଛି କହିବୁନି?
କହିବା ନ କହିଲେ ନ ହୁଏ।
ହୁଁ।
ଆଉ ହାଣ୍ଡୁ ବାହାଘରଟା କେବେ ଆଉ ଖବର କିଛି ନାହିଁ।
ଆ ତମ ଘର ନମ୍ବରଟା ତ ଏମିତି କଲ ହେଇ ତ ହେଇ କରିଦେବୁ ବଢିଆ ହବ ତ। ହଜାର ଦି ହଜାର ଟଙ୍କା ନେଖା ବାହାରୁ ଦି ଦି ହଜାର ବାହାରିଲେ ତ ଦଶଟା ନବର ହେଲେ କେତେ ହଜାର କହିଲ ହେଣି କହିଲୁ। କୋଡ଼ିଏ ହଜାରଟଙ୍କା ହେଲାଣି।
କୋଡିଏ ହଜାର ଆଉ
ଭାଇ କୋଡିଏ ହଜାର ଟଙ୍କା ତ ଭାବିଲୁ ଟିକେ
ମୁଁ ମୋବାଇଲରେ କରିଦେବି।
ହଁ ଭାବେ ହଉ ରଖ, ତୋ ଆଡୁ କାଆଟେ।
ହଉ।